ହଁ।
ଲୋ।
ଆଉ ଶ ଶୁଭ ସନ୍ଧ୍ୟା କଣ କରୁଚନ୍ତି?
ଏଇ ଟିକେ ବସି ରୁଟି କରୁ ଦେଇଥିଲି ଆଉ।
ଆଚ୍ଛା ଆଚ୍ଛା।
ଆଉ ଆପଣ କଣ କରୁଛନ୍ତି?
ବସିଥିଲି ଆ ଝିଅକୁ ଟିକେ ପଢଉଥିଲି ଆଉ।
ଉଁ ହୁଁ।
ଏ ସନ୍ଧ୍ୟାରେ ହଁ ଜି ଚା ଚା ପିଇଥିଲି, ତାପରେ ତାକୁ ପଢଉଥିଲି ସେ ତାର ମୁ ଟିୟୁସନ ଦିଏନି ନା ନିଜେ ପଢେଇ ଦେବି ଆଉ।
ହଁ ଭଲ କୋଉ କ୍ଲାସ ତ?
ସେଭେନ୍ ଶିଶୁ ମନ୍ଦିର ପଢୁଛି।
ଅଁ ହଁ ହଁ। ହଁ ହଁ ଆମେ କଥା ହେଇଥିଲି ପରା ନାଇଁ କି?
ଆଜ୍ଞା।
ମୁଁହିଲି କଥା ହେଇଥିଲି ଝିଅର ଜର ହଉଚି ନାଁ ଯୋଉ କହୁଥିଲେ। ହଁ।
ଆଉ ହୁଁ ତମେ ଆଉ କଣ ଭଲ ମନ୍ଦ କୁହନ୍ତୁ?
ଆଉ ଏମିତି ଆଉ ରୋଷେଇ ଆଉ ଘର ଟା କୋଉଠି କହିଲେ ତ?
ବାଲେଶ୍ୱର।
ବାଲେଶ୍ଵର ହଁ ବାଲେଶ୍ଵରରେ ଯୋଉ ଭଲ ଭଲ ଜାଗା କଣ ଅଛି?
ବାଲେଶ୍ୱରରେ ଭଲ ଭଲ ଜାଗା ବୋଲି ପାଞ୍ଚଲିଙ୍ଗେଶ୍ୱର ଆପଣଙ୍କର ମ ମାନେ କ୍ଷୀରଚୋରା ଗୋପୀନାଥ ମନ୍ଦିର୍ ଚାନ୍ଦିପୁର ବେଳାଭୂମି। ଆଉ ଏପଟେ ବାବା ଚଙ୍ଗନେଶ୍ଵର ପ୍ରଭୁ ବାବା ସମ୍ବେଶ୍ୱର ଉଁ। ହଁ ଦିଘା ତ ଆପଣଙ୍କର ଉଦୟପୁର ସିବିଚ୍। ସି ମାନେ ଏମିତି ମାନେ ବିଚି ଓରା ମନର ଅଛି ଆଉ ଯାଇ
କୋଉ କୋଉ ଜାଗା ବୁଲିବାକୁ ସବୁ ଯାଇଚନ୍ତି?
ପୁ ତୁ ପ୍ରାୟତ ସବୁ ଜାଗାକୁ ଯାଇଚି ବାଳୁ ଥର ପାଖାପାଖି ଯେତିକି ଜଣଛିଡ଼ାଇ।
ଚୋରା ଗୋପୀନାଥ କହନ୍ତି ସେ ତାଙ୍କର କଣ ଗୋଟେ ମାନେ ଅଛି ଗୋଟେ କଣ ଗୋଟେ ପୁରା ତାଙ୍କର ମାନେ ଗୋଟେ ରହସ୍ୟ ଅଛି କଣ ମାନେ କଣ
ଅକ୍ଷନାଥ ମନ୍ଦିର ହଉଚି ଯଠି କ୍ଷୀର ଯୋଉ କ୍ଷୀରୀ ମାନେ ଆମର ରାବିଡି ହୁଏ ସେଠି। ଲା ହଁ ହଁ ହମ ସେଠି କୁଣ୍ଡ ବିକ୍ରି ହୁଏ କୁଣ୍ଡ ବିକ୍ରି ହୁଏ ନାଁ ସେ ହଁସେଠି ବାହାଘର ହଁ। ଆଉ ସେଠି ମାନେ ବାହାଘର ବାହାଘର ହୁଏ ମୋ ବାହାଘର ବି ଖାଲି ଖେଚୁଡାରେ ହିଁ ହଉଚି।
ହଁ ଓହୋ ଆଉ ଭଲ ଜାଗା ମାନେ ଭଲ ମୁଁ ଦେଖୁଚି ବାଲେଶ୍ୱରରେ ବଢିଆ ଭଢିଆ ପଞ୍ଚଲିଙ୍ଗେ ସ୍ୱର ଦେଖିଛନ୍ତି।
ହଁ।
ସେଠି ପାଞ୍ଚଟା ଶିବଲିଙ୍ଗ ଏବେ ତ ମାନେ ବାଉଣ୍ଡରୀ କରିଦେଇଛନ୍ତି। ମୁଁ ଆଉ ଯାଇନାହିଁ ଆଙ୍କ ଆଗରୁ ମତେ ଛୁଇଚି ଲିଙ୍ଗ୍ ମାନେ ପ୍ରଭୁଙ୍କୁ ଛୁଇଁଛି ମୁଁ ପାଞ୍ଚଟା ଯାକ ଲିଙ୍ଗଙ୍କୁ ଛୁଇଁଛି। ଆଉ ସେତେବେଳେ ଛୁଇଁବୁନି। ପାଣି ଭିତରେ ଥାଆନ୍ତେ ଟିକେ ଆଉ ଏଇ ଗରମ ଦିନରେ ହଉଛ ଆପଣ ସେଠିକି ମାନେ ପୁରା ପାହାଡ ଉପରେ ହଉଚୁ ପାହାଚ ବର ହେଇଛି କା ସେଠି ଆଉ ପୁରା ପାହାଡ ଉପରେ ପୁରା ଉପରେ ରହିଛି ପାଞ୍ଚଟା ଲିଙ୍ଗ ରହିଛି ମାନେ ପୁରା ମାନେ ଆଁ ପାଣି ଭିତରେ କି ରହିଛି ତାକୁ ମାନେ ସ୍ପର୍ଶ କଲେ ଆପଣ ବୁଝିପାରିବେ ହେଲା କି। ନ ଏବେ ତ ଆଉ ଶୁଣ ପାଇଁ ଦେଖାଯାନ୍ତି ଦେଖାଯାନ୍ତି ମାନେ ବହୁତ୍ ମାନେ ବେଳେ ବେଳେଯେ ହେତୁ ଫଟ ଫଟ ଫଟ ବହୁତ୍ ବିକ୍ରି ହୁଏ ଆଉ ସେ କେତେବେଳେ କଣ ପାଣି ଶୁଖିଗଲେ ଟିକେ ଦେଖାଯାଏ ନହେଲେ ପାଖାପାଖି ତ ସତେବେଳେ ଆଉ ବର୍ଷା ଦିନ ତ ଲ ହଉଚୁ ନାଇଁ ନାଇଁ ଝରଣା ଭଳି ପାଣି ବହେ। ତାଙ୍କ ଉପରେ ହିଁ ପାଣି ପଡେ ଆସିକି ମାନେ ଝର ଉପ ହଁ ଥା ଆଣ କଉ ଗୋଟେ ଛଡବା ପାେ ମାନେ ପାଣି ଟା ପଡୁଛି ମାନେ ପାହାଡ ଉପରୁ। ତାପରେ ପାଣି ଟା ତଳକୁ ବହିକି ପଳଉଚି।
ଓହୋ ମାନେ ବଢ଼ିଆ ଜାଗାଟା ତାହେଲେ ହେଇଥିବ ନାଇଁକି ହୁଁ ହୁଁ ହୁଁ ହୁଁ।
ହୁଁ ରାତିରେ ରେଷ୍ଟିସନ୍ ଜଦି ଆଲୁଅ ଏରିଆ ମାନେ ନୀଳ ରତ
ବାକି ଇଏ ଗେଟ୍ ଗୁଡ଼ାକ ହାତୀ, ଭାଲୁ ସେତାର ଲେଖି ଦେଇଥାନ୍ତିଯେ ଏଇ ପଟକୁ ଯାଆନ୍ତୁନି ଏପଟକୁ
ଏଇଏ ମାନେ ମୁଁ ଏମିତି ଶୁ ଶୁଣିଚି ପଞ୍ଚଲିଙ୍ଗେଶ୍ଵ ଭିତରେ କିନ୍ତୁ ମାନେ ଏମିତି ପାଣି ଭିତରେ ଏମିତି ହାତ ବୁଲେଇକି ଦେଖିବ ଏମି
ଉଁ ହୁଁ।
ଭଲ ଜାଗାଟା ତାହେଲେ ହେ ଠାକୁରଙ୍କ ଜାଗା ମାନେ ବଢିଆ ଲାଗିବ, ମତେ ଯେତେ ବୁଲିଲେ ଠାକୁରଙ୍କ ଜାଗା ବୋଲି ଗୋଟେ
ଠାକୁରଙ୍କ ମାନେ ମୂଳରୁ ଯାଏ ମାନେ ଯାଉଚି ଆପଣ କୁହନ୍ତୁ ଯେତେ ଜଗନ୍ନାଥ ମନ୍ଦିରରେ ପୁରୀ ଜଗନ୍ନାଥ ମନ୍ଦିର ଗୋଟେ ମାନେ ଯୋଉ ଜାଗାର ଉତ୍ପତି ହେଇଥିବନା ସେ ଜାଗାଟା ନିହାତି କିଛି ମାନେ ଉ ତାର ଗୋଟେ ଅଲଗା ଥିବ ହଁ।
ଗୋଟେ ଭଲ ଲାଗେ ହେଟା ଗୋଟେ ଦେଖିବାକୁ
ଠି ଲିଙ୍ଗକୁ ମାନେ ବସାନ୍ତୁ ଆଉ ଗୋଟେ ଲିଙ୍ଗ ସୃଷ୍ଟି ହେଇଥିବ ଗୋଟେ ଯୋଉଟା ପାତଳ ଯୋଉଟା ମାନେ ବା ପା ହଁ। ସେ ସେଟିକାର ଯୋଉ ମାନେ ମହାପ୍ରଭୁ ସେଟିକାର ମାନେ ଇଏଟା ଆସିବ ଆପଣଙ୍କ ଭ ଏମିତି ଗୋଟେ ଲିଙ୍ଗ ଏମିତି ସ୍ଥାପନ କଲେ ସେଜିନିଷଟା ମାନେ ସେଇଏଟା ଆସିବନି ହେଲା।
ସେଟାତ ସତ କଥା
ମାନେ ଆମେ ଯେତେବେଳେ ତାର କିମ୍ବଦନ୍ତି ଶୁଣିନ କିମ୍ବ ଆମେ ଗୋଟେ ଅଟୋମଟିକାଲି ଆମ ମନ ଭିତରେ ସେଇ ଟା ମାନେ ଭାବଟା ଆସିଯିବ ହପା ହଁ।
ପୁରୀ ଜଗନ୍ନାଥଙ୍କର
ହଁ ହଁ ସେଠୁ ଏଇଖିଣା ଏମିତି ବାଟରୁ ପାଣି ସେଠି ଜଗନ୍ନାଥ ମନ୍ଦିର ଦେଖୁଛେକି ପୁରୀ ମନ୍ଦିର ପାଖରେ କଣ କେମିତିକି ଭାବନା ଆସଚୁ ସେଠି ପୁରା
ହଁ ସେଇଥିପାଇଁତ ଯୋଉ ମମତା ବାନାର୍ଜୀ କରିଥିଲେ ଏଠି ଯୋଉ ଗୋଟେ
ସେମାନେ ସେତ ବହୁତ୍ ମାନ ଉନ୍ନତିର କରିଛନ୍ତି ମୁଁ ଯଦି ମତେ ୟୁଟ୍ୟୁବରେ ଦେଖିଚି ମାନେ ମୁଁ ଯାଏନେହିଁ ମାନେ ତାପରେ ଦଖା ହୋଇଚିକି ନାମତେ ମନ୍ଦିରକୁ ଯାଇନି ସେପଟକୁ କିନ୍ତୁ ମାନେ ସିଏ ଯୋଉ ଇଏରେ କରିଚନ୍ତି ମାନେ ବୁଲିବା ପାଇଁ ମଜା ନବା ପାଇଁ ବହୁତ୍ ବଢ଼ିଆ ଜାଗା ମାନେ ବହୁତ୍ ମାନେ ଇଏ ଯୋଉ ପଥର କରିଚନ୍ତି କିନ୍ତୁ ଆପଣ ପୁରୀରେ ଯୋଉ ଭାବ ଆସିବ ସେଠି ଯୋଉ ଭା
ସେଇଆ ଜଗନ୍ନାଥବା କହିଲେ ପରା ଯେତେ ଯୁଆଡ଼େ ଯାଅ ଜଗନ୍ନାଥ ତାଙ୍କ ପାଖକୁ ଗଲେ ହାରି ସେଯୋଉ ମାନେ ଦେଖିବ ଠାକୁରଙ୍କ ଆଖିକି ଖାଲି ଅନେଇଦବ
ହଁ ଆପଣଙ୍କ ହଁ ଦୁଃଖ ବୋଲି ଯଉ ଆପଣଙ୍କ ମାନେ ଗୋଟେ ଭାବର ମାନେ କୋଖ ଆସିଯିବ କିଛି କି ଟୋଟାଲ ପୁରା ବ୍ରାଣ୍ଡ ହେଇଯାଇଛି। କିଛିବି କହିପାରିନି ଭାବୁଥିଲିଯେ ପଶ୍ଚିମ ଆର ପ୍ରଭୁଙ୍କୁ ଦେଖିକି ଟିକେ ମାନେ ନିଜର ସବୁ ଜଣେଇମିକି ହଁ ସେଠି ପୁରା ମନରେ କିଛି କଣ ମାଗିବୁ ନାହିଁ ମାଗିବାକୁ ଦୂରର କଥା କିଛିଁ ଆସୁନି ମନକୁ କିଛି ହିଁ ଆସୁନି ସେ ବି ହାରିଗଲା ବି ଆଉ ଟିକେ ଦେଖିଥାନ୍ତିକି ଆଉ ଟିକେ କିଛି କହିପାରନ୍ତି କି କହିପାରିଲିନି ମାନେ ଅଫସୋସ୍ ଲାଗିଲା ମଣିଆ ଟେ ଚାହା ହଉ ଠିକ୍ ଅଛି ଆଉ ଥରେ ଆଉ ମୁଁ କହିବି ଯେମିତିକା ପ୍ରଭୁ କହନ୍ତି ଯାହା ତ ସରକାର କହନି ତ ଆଉଥରେ
ସେଇଆ ବା ମାନେ କେମିତି ଗୋଟେ ଅଛି ଠାକୁରଙ୍କର ଗୋଟେ ସେଇଟା ଭଗବାନଙ୍କର ଗୋ ଗୋଟେ ଲୀଳା ଗୋଟେ ଆଉ ଯୋଉଠି ଯାହା ପ୍ରସିଦ୍ଧ ଦେଖିବ ସେଇ ଯାଗା ଗୁରା।
ସେଇ ଯାଗାରେ ଯେମିତିକି ମାନେ ଯେମିତି ଆମର ମା ମାନଙ୍କର ମା ତାରିଣୀ ଘଟଙ୍ଗା ମା ତାରିଣୀ ତାରିଣୀ ଯେମିତିକା ଆପଣଙ୍କୁ ମୁଁ ମାନେ ଆକର୍ଷଣ କରିବ ବା ଆପଣ ଙ୍କର ଯାଇ ଆସିବ। ସବୁ ଯାଗାରେ ବାଙ୍କିରେ ଦାରୁ
ତୁ ଯେଇଠି କଣ ଅ ସବୁଆଡେ ମନ୍ଦିର ଅଛି କିନ୍ତୁ ଆମେ କାହିଁକି ସେଇ ଘଟଙ୍ଗା ହଁ ପଠଉଛେ ଆମେ ତ ଚାହିଁଲେ ଏଇଠି ବି ତ ଦେଇ ଦେଇ ପାରନ୍ତେନା ଆମ ଗୋଟେ ନା ମାନେ ଘଟଗାଁ ତାରିଣୀ ମାନେ ଘଟଗାଁ ନଡ଼ିଆ ଟେ ଗୋଟେ ଅଛି ଠାକୁର ଠାକୁରଙ୍କର ଆଉ ଏବେ ଗୋଟେ କଣ କହିଲ? ହଁ
ପୁଣି ତାରିଣୀ ନାଁ ଉଚ୍ଚାରଣ କଲେ ଘଟଗାଁ ପଳେଇ ଆସୁ ଆଉ ତ ଭୁଲିବି ତାରିଣୀ ମା ମନ୍ଦିରରେ ଆସେ ତାଙ୍କ ନାଁ ଅଟୋମେଟିକାଲି
ଅନ୍ୟ ସବୁଆଡେ ମନ୍ଦିର ହେଲାଣି କିନ୍ତୁ ସେଇଠି ହିଁ ବାହାରି। ବାହାରିଛନ୍ତିନା ମେନ୍ ସେଇଠି ବାହାରିଛନ୍ତି। ଆଉ ଏବେ ଗୋଟେ ଦେଖଉଥିଲା ଟିଭି ରେ ମୁଁ ଦେଖୁଛି। ସେଟା କୋଉଠି କେଜାଣି ଯୋଉ କୋଉ ଯାଗା ଟା ଗୋଟେ ସେଇ କୋରାପୁଟ ଆଡ଼େ କି ଯୋଉ ହରିଶଙ୍କର ଅଛନ୍ତି ଯୋଉ ସେଠି ଗୋଟେ ଏମିତି କଣ ଗୋଟେ ଦେଖିଲା ହେଦିନ ପାହାଡ଼ ଭିତରେ ପୁରା ମାନେ। ଲୋକ ଗାଧଉଛନ୍ତି ସେଠି କହୁଛନ୍ତି କଣ ହେଟା ପାପ ମାନେ ଯୋଉ ଲୋକମାନେ। ଗାଧେଇଲେ ଗୋଟେ କଣ ମାନେ ହଁ ଭଲ ଯାଗା ଟା ଦେଖାଉଥିଲା ମୁଁ କହିଲି ଆରେ। ବଢ଼ିଆ ବଢ଼ିଆ ଯାଗା ଅଛି ଓଡ଼ିଶା ଭିତରେ ଆମେ ବାହାରକୁ ଯାଉଛୁ।
ତିରିଶି ଟା ଜିଲ୍ଲାକୁ ଦେଖିବା ଆମେ ତ ବହୁତ ଜିନିଷ ଏମିତି ଜାଣିନୁ ମୟୂରଭଞ୍ଜର ସହିତ ବି ଏମିତି ବହୁ। ବୁଲା ବୁଲିବା ଜାଗା ରହିଛି ବହୁତ ମାନେ ଭଲ ଭଲ ଜାଗା ବି ମୟୂରଭଞ୍ଜରେ ବି ରହିଛି। କିନ୍ତୁ ଯୋଉ ମାନେ ଗୋଟେ କଥା କହୁଚୁ। ଆମେ ତିରିଶ ଟା ଆମେ ଯତେ ତିରିଶଟା ଜିଲ୍ଲାରେ ଆମ ସବୁ ଜିଲ୍ଲାର ଆମେ ଓଡିଶା ଭାଇଙ୍କୁ ଟା ନେବେ। ଓଡିଶାରେ ଯେତିକି ପିକନିକ୍ ସ୍ପଟ୍ କୁହନ୍ତୁ ଯେତିକି। ସେ ମନ୍ଦିର ମାନେ ଯେତିକି ମାନେ ଭଲ ଭଲ ତୀର୍ଥ ଜାଗା ଅଛି କି ମାନେ। ଅ ଠାକୁରଙ୍କ ଜାଗା ଅଛି ଆଉ ତ ସେମିତି ଏତେ ସାରା ଯାଗା କୋଉଠି ନଥିବ।
ହୁଁ।
ପଟିକୁଲାର ଆପଣ ଦେଖନ୍ତୁ ଅଦର ଷ୍ଟେଟ୍ ଗୁଡ଼ାକ ରେ ହଁ ନା ନା ମନ୍ଦିର ମାଳିନୀ ତ। ଦଶଟା ରେ ଗୋଟେ ଗୋଟେ କଣ ଥାଏ ମାନେ ପଟିକୁଲାର ଗୋଟେ ଗୋଟେ। ଷ୍ଟେଟ୍ ହୁଏନି ଠାକୁର ମାନେ ବସିତଥାନ୍ତି। କିନ୍ତୁ ଆମ ଓଡିଶାରେ ପ୍ରତେକ। ମାନେ ଡିଷ୍ଟ୍ରିକ୍ ୱଇଜ ମାନେ କିଛି ନା କିଛି ରହିଛି ହାଲୋ କିଛି ନାହିଁ କିଛି ନାହିଁ ରହିଛି ପ୍ରତ୍ୟେକ ଦଡିଷ୍ଟ୍ରିକ୍ ରେ ଏବେ।
ମୁଁ ବି ଦେଖିଛି ମାନେ ମୁଁ ଆମେ କୁଆଡେ ଯାଉନୁ ସିନା ବେଶୀ। ମାନେ ଯୋଉ ମାନେ ମତେ ଟିକେ ବାନ୍ତି ଫାନ୍ତି ହୁଏ ବୋଲି ମୁଁ ଟିକେ କାର ଫାର୍ ରେ ବସି। ବସିକି ଯିବାକୁ କୁଆଡ଼େ ବେଶୀ ଭଲ ପାଏନି। ନହେଲେ ମୁଁ ଯେତେବେଳେ ଦେଖି ଦଉଛି ଟିଭି ରେ ଦେଖଉଛି ଏମିତି ଏଇ ଜାଗା ହେଇଚି ଯେ। ପଠିଆ ଜାଗାଟା ଯାଆନ୍ତୁନି କେତେବେଳେ ତାପରେ ଯାହା ଯାହା ଟିକେ ପରିବାର ସହିତ ଗଲେ ଭଲ ଲାଗେ ହୁଁ।
ହ।
ସମସ୍ତେ ଏକାଠି ହେବ ଗୋଟେ ଯିବ ବୁଲିବ ମଜା ଲାଗେନି କି ସେଇଟା ହଁ।
ଏତେ ଲୋକ ମାନେ ଯେନ୍ତେ ଆପଣ ଖାଇବା ପାଖରୁ କୁହନ୍ତୁ ବୁଲିବା ପାଖରୁ କହନ୍ତୁ ଯେତେବେଳେ ନିଜ ଲୋକ ପାଖରେ ଥିବ ସେଠି ବୁଲିବା ମାନେ ମଜ୍ ଖାଇବାରେ ମଜା ହିଁ ହୁଏ ଆପଣ ଦେଖନ୍ତୁ ଆପଣଙ୍କ ଘରେ ପିଲାଟେ ନଥିବେ କି ଇଏଟେ ନଥିବ ଆପଣଙ୍କୁ ଭଲ ଜିନିଷ ଖାଇ ଦେଲେ ବି ଆପଣଙ୍କୁ ମନ ଓ ମାନେ ଇଏ ହଉନି ନାଇଁ ମୋ ଛୁଆଟା ଥାଆନ୍ତା, ମୋ ଘରର ଗୋଟେ ଥାଆନ୍ତା ଅଟୋମେଟିକାଲି ଆମର ହୁଁ
ହଁ ମୁଁ ସେଇ କଣ କି ଘରେ ସମସ୍ତେ ହେତେବେଳେ ଏକାଠି ହେଇପାରୁନ ଏଇ ଭଉଣୀ ହଁ ଗୋଟେ ସାଙ୍ଗ ହୋଇ ‌‌କୁଆଡେ ଗୋଟେ ଗଲୁ ବୁଲିି ତ ପ୍ରାୟତଃ ଇଏ ଆସୁଥିଲେ ସିଏ ଆସୁ ନଥିଲା ସିଏ ଥିଲେ ସିଏ ଆସୁ ନଥିବ, ସବୁ ବାହାରକୁ ପଳଉଛନ୍ତି କିନ୍ତୁ ଏଇଠି ଦେଖୁନାହାନ୍ତି ହଁ।
ତାପରେ ଘରେ ଏମିତି ରୋଷେଇ କରୁ କିନ୍ତୁ ମା ମାନେ ଆତ୍ମୀୟ ସ୍ୱଜନ ଯେତେବେଳେ ଆସିଯାଆନ୍ତି ସେଇ ରୋଷେଇଆ ତାହାଠୁ ମାନେ ଆପଣ ଦଶଟା ପନ୍ଦରଟା ଆଇଟମ୍ ବି କରିଦେବେ ବାଧିବନି ମାନେ କରିକି ଦଉଥିବେ ବି ବାଧବନି କାହିଁକିନା ସେଟା
ହଁ ଗୋଟେ ଖୁସି ଲାଗେ ବା ସେ ଖୁସିରେ ତମକୁ ଜଣା ପଡିବନି ଆଉ ମୁଁ ଜାଣିଛ ନା ମୁଁ ଏଇନା ଏଠି କିଲାମ୍ବିଲି ମାନେ ଏମିତି ଖାଇଦେଉଛୁ ସାଢେ ସାତଟା ଆଠଟା ବାଜିଲେ ହେଇଟି ଏଇନା ଟାଇମ୍ ହେଲା ସେଠୁ ପୁଅ କହିବ ଆମକୁ ଖାଇବାକୁ ଦେ ବାବା ଖାଇବାକୁ ଦେଇଦେବି ମୁଁ ଖାଇଦେବି ତାପରେ ଅଲଗା କାମ ଅଛି ସବୁ ଧୁଆ ପୋଛା ତାଙ୍କର। କିନ୍ତୁ ଯେତେବେଳେ ଭଉଣ ଭଉଣୀ ସମସ୍ତେ ଏକାଠି ହେଇଯାଉ ଆମେ ଦଶଟା ବାଜିଯିବ ଖାଇଲା ବେଳକୁ ଶୋଇଲା ବେଳକୁ ବାରଟା‌ ବା ରାତି ବାରଟା ସାଢେ ବାରଟା ସେଇଟା ଗୋଟେ ଅଲଗା ମାନେ ପଛେ ସେଇ ଭୋରରୁ ଉ ଉଠେଇ କିନ୍ତୁ ଗୋଟେ ଭଲ ଲାଗେ, ଏମିତି କଣ ଅଛି ନାହିଁ ତ ହଁ ହେଠି ନା ସଇଲାନା ହଁ।
କାମ ହଜାର କଲ୍
କିଛ୍-କିଛ୍-କିଛ୍ ହଁ ମୁଁ ବାହାପିଆ କହିଲିନା ହେଲେ କଥା ହେଇସାରିବି ନା କ କଥା ହେଇ ସାରିବି ହେଠୁ ଖାଇବା ପିଇବାକୁ ଦେବି ମୋ କାମ ସାରିବି ଆଉ ନଅଟା ସାଢେ ନଅଟା ହେଲେ ଟିକେ ଯିବି ମୋ ବହି ଫହି ପଢା କଣ ଥିବ ଦେଖିବି ଟିକେ ପୁଣି ଶୋଇବି ଉଁ।
ଭଲ ଲାଗିଲା କଥା ହଉ ରଖନ୍ତୁ। ହ୍ୟାଲୋ। ହ୍ୟାଲୋ, ହ୍ୟାଲୋ? ହ୍ୟାଲୋ। ହ୍ୟାଲୋ। ଏଇ କାଟୁନେଇ କେତେ